ହଁ।
ହଁ କାମ ସରିଲାଣି ହଁ ହ୍ୟାଲୋ‌
ହ୍ୟାଲୋ।
ମାପସ
ହ୍ୟାଲୋ ସୁୁବୁନି।
ଶୁଣା ଯାଉନି।
ହ୍ୟାଲୋ।
ଏବେ ଶୁଣିଲା।
ହ୍ୟାଲୋ ଶୁଭୁନି ହଁ ହଁ ଶୁଭିଲା।
ତମ କଥା ଶୁଣା ଯାଉଛି ବା ମତେ। ହଁ ମୁ। ଯାଉଛି ବାହାରକୁ ଯାଉଛ ନହେଲେ ଏବେ ଶୁଣାଗଲା ତ।
ହଁ ହଁ ଏବେ କ୍ଲିୟର୍ ସୁବୁଛି।
ଶୁଣା ହେଲା।
ହଁ ହଁ ଏ ଯୋଉ କଣ ପଚାରୁଥିଲ ଆ। ଅ ଏଇ ଛୁଆ ଖାଇ ହେଲେ ବାସନଟା ଉଠାଉଛି ମାଜିବି ବୋଲି ତ କଣ ଗୋଟେ କହୁଥିଲ ମାନେ ଇଲିଶ ନା ଓଡ଼ିଆ।
ହଁ ଇଂଲିଶ ନ ହେରେ
ଆ ସବୁ ଇଂଲିଶ ତାଙ୍କର ଖାଲି ଓଡିଆ ଗୋଟିଏ ସବଜେକ୍ଟ ଅଛି।
ହଁ ତାଙ୍କର ତ ସବୁ କଲେଜ ରେ ତ ସବୁ ଥିବ ଓଡିଆ ଗୋଟେ। ସବଜେକ୍ଟ ନା ଓଡିଆ ଅଛି।
ଏବେ ଶିଶୁ ହଁ ଝିଅଟାର ଓଡିଆ।
ହଁ ନଁ ନାଇଁ ପୁଅଙ୍କର
ପୁଅ ଟା ର ପା ଆଏ ଗୋଟିଏ ସବଜେକ୍ଟ ଓଡ଼ିଆ।
ହଁ ଓଡିଆ ଟା ରହିବା ପରା, ନହେଲେ ମାନେ ଓଡିଆ ର ଟଚ୍ ଛାଡିଯିବେ ନା ଭୁଲିଯିବେ ସବୁ। ସେଥିପାଇଁ ଓଡିଆ ଟା ରହେ ଆଉ ଝିଅଙ୍କର ସବୁ ଓଡିଆ। ଖାଲି ଗୋଟେ ଇଂଲିଶ ଥିବ ନା
ଗୋଟିଏ ଅଷ୍ଟମରୁ ଚୁଜ୍ କରିବାକୁ। ମାନେ ଇଂଲିଶ ଏ ଯୋଉ ହିନ୍ଦୀ ନବ ନା ସଂସ୍କୃତ ହଁ ହଁ ବହୁତ ପିଲା ସଂସ୍କୃତ ନେଇଛନ୍ତି। ଏଇ ହିନ୍ଦି ନେଇଚି, ବହୁତ ପିଲା ସଂସ୍କୃତ ଷ୍ଟମରୁ ତାଙ୍କ ଭିତରେ ତମେ ଗୋଟିଏ ରଖିବ ଆଉ।
ହଁ ହେଲେ ହିନ୍ଦୀ ଭଲ ହଉଚି ତାଙ୍କର।
ହଁ ଭଲ ହଉଚି, ଭଲ ହଉଚି ହଁ।
ଆମେ ସବୁ ସାସ୍କ୍ରଟ ନଉଥିଲୁ ନା ଆମ ସାସ୍କ୍ରିଟ ଭଲ ହଉଥିଲା।
ହଁ ଯୋଉଟା ଯାହାକୁ ଭଲ ହେଲା ସାଂସ୍କ୍ରିଟର ଯୋଉ ଉ ବ୍ୟାକରଣ ଗୁଡାକ ବହୁତ କଷ୍ଟଦାୟକ।
ହୁଁ।
ଇଜି ଲାଗିଲା ଆଉ ତମକୁ ସେଟା ଇଜି ଲାଗୁଥିବ।
ହଁ ସେଇଟା ସେତେବେଳେ ଆମକୁ ଇଜି ଲାଗୁଥିଲା ତାପରେ ଆମେ ସେତେବେଳେ କଣ ହିନ୍ଦୀ ଆମର ଅ ଏତେ ହୋଉନଥୁଲା ଓଡ଼ିଆ ହିଁ ମାନେ ସେତେଳେ ଓଡ଼ିଆରେ ଲେଖା ହଉଥିଲା ନା ସାଂସ୍କ୍ରିଟା। ସେଇଥିପାଇଁ ଓଡ଼ିଆ ତାକୁ ନେଇଥିଲୁ ସାଂସ୍କ୍ରିଟ୍ ଆଉ। ଆବେ ଟ୍ୟୁସନ୍ ବି ଯାଉଥୁଲୁ ସାଂସ୍କ୍ରି ଟ୍ୟୁସନ୍ ଯେ।
ହଁ ହିନ୍ଦୀଟା ଟ୍ୟୁସନ୍ ହିନ୍ଦୀଟା ଟ୍ୟୁସନ୍ ଦକାର ହଉନି। ପୁଅଟା ତ ପୁଅଟା ବି ହିନ୍ଦୀରେ ବଢ଼ିଆ ମାର୍କ ରଖିଥିଲା ମେଟ୍ରିକ୍ ରେ ନାଇଣ୍ଟି ସିକ୍ସ ରଖିଥିଲା।
ଆଜି ଆଜିକାଲି ଛୁଆଙ୍କର ହିନ୍ଦୀ ଭଲ ହୋଉଚି କାରଣ ସେମାନେ କଥା ବି ହୋଉଚନ୍ତି ହିନ୍ଦୀରେ।
ହଁ ପା ନାଇଁ ପୁଅଟା ବି ଭଲ ମାର୍କ ରଖିଥିଲା। ହିନ୍ଦୀଟା ବା ହିନ୍ଦୀଟା ନାଁ ଏସେସ୍ ସିକ୍ସ ରଖିଥିଲା ବିନା ଟ୍ୟୁସନ୍ ରେ।
ହଁ?
ହଁ।
ଭଲ ତ ଅଛି ଭଲ ତ ମାର୍କ ର
ହଁ ହାଏଷ୍ଟ୍ କିଏ ଜଣେ ରଖିଥିଲା ନାଇଣ୍ଟି ଏଇଟ୍। କିଏ ଜଣେ ହାଏଷ୍ଟ୍ ବି ରଖିଥିଲା ନାଇଣ୍ଟି ଏଇଟ୍।
ଓହୋ ତାଙ୍କଠୁ ବି ଦ ମାର ଅଧିକକି ରଖ
ହଁ ବା ହଁ ହଁ ସିଏ ହାଏଷ୍ଟ ଥିଲା। ଆଉ ନାଇଣ୍ଟି ସିକ୍ସ ରେ ଦି ତିନି ଜଣ ଥିଲା ବାକି ନାଇ ଫାଇ ରେ ଆଉ ସବୁ ନାଇ ଏମିତି ଆଉ। ତା ତଳକୁ ପଣ ନଥିଲେ
ଓହୋ ଯାହାଉ ନାଇଟି ମାନେ ସବୁ ଛୁଆ ପ୍ରାୟ ହିନ୍ଦୀରେ ଭଲ କରୁଛନ୍ତି
ହଁ ଭଲ କରୁଛି ଦେଖିବି ଯୋଉ ତାଙ୍କ ଶିଶୁ ମନ୍ଦିର ରେ ହିତି ପଢଉଚନ୍ତି ଯୋଉ ଗୁରୁମା ଜଣଙ୍କ ସେ ବହୁତ ମାନେ ଭଲ ପଢଉଛନ୍ତି। ମାନେ ବାଡେଇ ଏଇପଟ ଟିକେ ପାଠ ଟା ଆଦାୟ କରିବା ତାଙ୍କର ହେଲା
ଜଣା ତାଙ୍କୁ ସେ ପାଖରେ ତାଙ୍କ ମାନେ ସ୍କୁଲ ଟା ପାଖ
ନାଇଁ ସେ ସେ ଶିଶୁ ମନ୍ଦିରର ଚାକିରି କରୁଚନ୍ତି। କିନ୍ତୁ ସେ ପର୍ସନାଲୁସନ କାହାକୁ ବି କରୁନାହିଁ। ମୁଁ ପ୍ରାୟ କୃତି ପାଇଁ କହିଥିଲି। ଟିଉସନ୍ କରିବାକୁ କିଲ ନାଇଁ ନାଇଁ ଦରକାରନି ଟିଉସନ୍, ତାପରେ ମୁଁ ଯେତେବେଳେ କହିଲି ଗୁରୁମା ସେ ଏତିକି ମାର୍କ ରଖ୍ ଏମତିଆ ମାନେ କହିଲେ କଲେ ମୁ ମରିଯାଉ ଥାଏ ଲୋ, ମୋ ଛୁଆା ଗୁଡା ବିନା ଟୁସନ ବଢିଆ ମାର୍କ ଠ ତମ କହିଲେ ନାଇ ଏ କିଏ ଗୋଟେ ରଖିଛି ମୁ କହିଲି ହର ଗୁରୁ ନାଗେନ୍ଦ୍ର କୃତି ନାଇଣ୍ଟି ସିକ୍ସ ରଖିଚି। ଭାରି ଖୁସି ହେଇଗଲେ କିନ୍ତୁ ଆଉ ନିଜେ ଗୋଟେ ମାନେ ସେ ଆମର କିଛି ଟଙ୍କା ଦେଇନାହାନ୍ତି ନା କିନ୍ତୁ ସଂସ୍କୃତ ସାର୍ ନେଇଚନ୍ତି ପିଲାମାନଙ୍କଠୁ ଛଅ ହଜାର ଲେଖାଏ, ମାସକୁ ପାଞ୍ଚଶହ ହେଲା ବାର ମାସକୁ ଛଅ ହଜାର ହେଲା। କିନ୍ତୁ ଇ କିଛି ସେଇଠି ଯଦି ସକ୍ସସ କରିବେ ଛୁଆ ତାଙ୍କ ମନ ଖୁସି ହବନ ନିହାତି। ମାନେ ଜଣା ହବ ନାଇଁ ସେ ଭଲ ପା ସେ ତାଙ୍କର ସେ ବାଡେଇ ପିଟିକି ପାଠଟା ଆଦାୟ କରନ୍ତି।
ମ ଦେ କନ୍ତି ପାଠ ଟାକୁ
ପାଠ ଆଧା କରିବାଟା ସାରା
ତାପରେ ଛୁଆ ମାନଙ୍କୁ ବି ଡର ଡର ଟା ଦେଖେଇବା ଭଲ ଯେ ଛୁଆମାନଙ୍କୁ। ହୁଁ ଡର ରହିବ।
ପାଠଟା ଆଦାୟ କରିବ ପିଲା ତା ପାଠଟା ନିହାତି ପଢ଼ିବେ ଆରେ ପ୍ରୀତି ପକେଇବା ନହଲେ ସେ ନିଜ ଛୁଆ ଭଳିଆନ ପିଟନ୍ତି। ଏ ଯୋଉ ପିଲା ଗୁଡା ତାଙ୍କଠୁ ବଡ ବଡ ସିଏ ହଁ ବା ସିଏ ଟିକେ ମାନେ ହାଇଟ କମ ହେଇକି ପତଳା ହେଇକି ଏ ଦଶମ ପିଲା ମାନେ କେତେ ତେ ବଡ଼ ବଡ଼
ହୁଁ ଡେଙ୍ଗା ଡେଙ୍ଗା ପିଲା ଗୁଡାକ ସବୁ ଆଉ।
ପିଟି ବାଡି ଆଣି ଭଳିଆ ସେକରନ୍ତି ଆଉ। ସେଟା ସମସ୍ତେ ହଁ ହଁ। ସମତେ ସେଇଟା କରନ୍ତିନି।
ସବ ହଁ ସେମତି ହେଇପାରିବନି ଗୋଟେ ଗୋଟେ ଟିଚରଙ୍କର ବି ମାନେ ଇଗୋ ଟା ବହୁତ ଥାଏ।
ହଁ।
ଆଉ ଗୋଟେ ଗୋଟେ ଚି ଟିଚର ପୁରା ମା ଭଳିଆ ଦେଖିବେ।
ହଁ ବହୁତ ଭଲ।
ହୁଁ ଝିଅ ମାନେ ପୁଅ ଏବେ ଯୋଉ ସ୍କୁଲୁ ପାସ୍ ଆଉଟ୍ ହେଲା ଝିଅ ଏବେ ସେଇଠି ପ ଢୁଛନ୍ତି ନା।
ସିଏ କାହିଁ ଆସିଛି କି ସେଇଠି ବା କଲେଜ ଅଛି।
ଓହୋ ଆହୁରି ଦି ବର୍ଷ ସେଇଠି ପଢିବେ ନା? ଅ ଦି ବର୍ଷ ଆ ସେଇଠି ହିଁ ପଢିବେ।
ଏଇ ବର୍ଷ ସରିଯିବ, ସରିଗଲେ ତାପରେ ଯୁଆଡେ ଯିବା ଆଉ ମାନେ ଦି ହଜାର ସତେଇଶ ହଁ ସେକେଣ୍ଡ ଇୟର ପା।
ସେକେଣ୍ଡ ଇୟର ହେଇଗଲାଣି ନାଇଁ। ଏ ବର୍ଷ ପରେ ତାପରେ ପୁଣି ଟେନସନ କୁଆଡେ ପଢିବେ କଣ? କଣେ ଦି ବର୍ଷ ଆଖି ସାମ୍ନାରେ ରହୁଥିଲେ।
ତା ଗୁରୁଙ୍କ ପାଖକୁ ପଠେଇଦେବି। ସେ ଯାହା କହିବ ସେ ସେୟଆ କରିବ। ତାକୁ ବି ବାରମ୍ବାର ବୁଝୁଉଛି ବାବା ରେ ତୁ ମାନେ ତାଙ୍କ ସହିତ ଯୁକ୍ତ ହେଇକି ଥିବୁ, ସେ ଯୁଆଡେ ତୋ ଡଙ୍ଗା ବାହିବେ ସିଆଡେ ଯିବୁ। ଆଉ ତାଙ୍କ ସହ ବିଯୁକ୍ତ ହେଲେ ସଇଲା ଆଉ। ସେୟା ପା। ହଁ ସେଟା ଅଛି ଲାଇନ ରେ ଅଛି। ମଝିରେ ମଝିରେ ଟିକେ ମାନେ ଇଏ ଗାଇଡ କରିବାକୁ ପଡୁଚି ଆଉ।
ମନ୍ଦିର ଫନ୍ଦିର ଯାଉଚନ୍ତି?
ମନ୍ଦିର ଅ ମନ୍ଦିର ପ୍ରାୟ ଯାଇପାରୁନି। ଏବେ ତ ହେଇଥିଲା ଯୋଉ ଆମର କଣ ସତସଙ୍ଗ ବିହାର ପ୍ରତିଷ୍ଟା ବ ସେ ଯାଇ ନଥିଲା କିନ୍ତୁ ସେ ଠାକୁରଙ୍କ ପ୍ରତି ତାର ଅଛି ଆଉ। ହଁ ହଁ ଭଗବାନଙ୍କ ପ୍ରତି ଛି। ନାଇଁ ଭଗବାନ ଅଛନ୍ତି। କି ଏଇଆ ସେ ଫିଲ୍ କରୁଚି ଏଇ ତା ବାବା ଦେହ ଯେତେବେଳେ ଖରାପ ହେଲା ସେ ଫିଲ୍ କରିଚି ନାଇଁ ଈଶ୍ୱର ଅଛନ୍ତି। କି ଏମତି ସେ କରିପାରନ୍ତି।
ହୁଁ ସେତେବେଳେ ସେ ଜାଣିଥିବେ ବାବା ଯଉ ଭଲ ହେଇଗଲେ ହୁଁ। ସେଇଟା ବି ଜାଣିବା ଦରକାର, ଜାଣିଲେ ସିନା ତାଙ୍କର ମାନେ କଣ ଭକ୍ତି ଟା ବଢିବ।
ସେଇୟା ପା।
ଆଖି ଠିକ ଅଛି ନା?
ହଁ ହଁ ଆଖିଠି ଏଇ ଚଷମା ତ ଅଛି ସେ ଆଉ।
ଚଷମା ଯାହାର ଥରେ ନା ଅପା ଲାଗିଲା ସେଟା ସାରା ଯିବ
ହଁ ହଁ ସେ ସେତିକରେ ଅଛି ଆଉ
ସିଏ ଆଉ ଚଷମା ଯଦି ସେମାନେ ବି ଏବେ କାଢିବେ ତାଙ୍କୁ ଆଖି ବେଶୀ ଖରାପ ହେଇଯିବ। ଡକ୍ଟର ତ ସେଇୟା କହୁଛନ୍ତି ଆଉ।
ହଁ ସେ ପିନ୍ଧନ୍ତୁ ଆଜିିକାଲି ତ ସମସ୍ତେ ଚଷ
ହଁ ହଁ ତାପରେ ପୁଅ ଭଳିଆ ମାମା ମୁଁ ଆଜି ପିନ୍ଧିଛି ଚାଳିଶ ବର୍ଷ ହେଲେ ତମେ ବି ପିନ୍ଧିବ।
ହ।
ସମସ୍ତେ ପିନ୍ଧିବା ଚଷମା। ସେ ନିଜ ମନକୁ ନିଜେ ବୁଝେଇ ଦେଇଛି।
ଇଏ ପରେ ତଳୁ ଛୁଆ ଟା ହେଇଥିଲା ନୂଆ ନେ ହେକି ଯାଉଥିଲା। ତ ସେତେବେଳେ ତାକୁ ପିଲାମାନେ ଚିଡେଇ ଦିଅନ୍ତୁ ଚାରିଆଖିଆ ଚାରିଆଖିଆ କହିକି।
ସେଇଟା ସେଇଟା ମତେ ମତେ ବେଶୀ ଦୁଃଖ ଲାଗେ ଯୋଉ ପିଲାମାନୋନେ ଯୋଉ ବୁଝନ୍ତିନି ଚାଲିଆ ଚାରିଆଖିଆ।
ଓ ଓ ସେମିତି ଚିଡାନ୍ତି ପୁଅକୁ ବି ଚିଡାନ୍ତି।
ହଁ ହଁ ବେଳେ ବେଳେ ବଡ ବଡ ପିଲା ଗୁଡାକ କହିଦିଅନ୍ତି ଆସିକି କହିବ ତାପରେ ସେ ସେଇ ପିଲା ଦିନେ ଚଷମା ପିନ୍ଧିକି ଗଲା ତାପରେ ସେି ବୁଝିଲା। ମୁଁ ତ ଆସିକି କହିକି କାଦିବ କହିବ ଅ ସେ ଭୟାନ ମତେ ଏମିତି ଚିଡଉଛନ୍ତି ଚଷମିସ୍ ଚଷମିଶ। ଚନ୍ଦେବସେ।
ହଁ ତାକୁ ବି ସେମିତି ନୂଆ ନୂଆ କି ଚଛିଡେଇ ଦିଅନ୍ତୁ ଯେ ସେ ବହୁତ ବ୍ୟସ୍ତ ହୁଏ। ପ ମାନେ ଏମିତି କି ଯେତେବେଳେ ନୂଆ ନୂଆ ପିନ୍ଧି ଗଲା କୋଟେ ପକେଇଦେଲା ଆସିଲା ମୋର ମନ ପଡଚଛି କେତେ ବାଡ ହେଇଲି ତାକୁ।
ସେଇପରା ନୂଆ ନୂଆ ଅଭ୍ୟାସ ନଥାଏ ନା ତାଙ୍କର।
ହଁ ତାକୁ କେତେ ବାଡେଇଲି ପୁଣି ଯୋଉ। ଏବେ ତ ସେ ଉଠିଲା ମା ସେଇ ଆପା।
ଷ୍ଟାର୍ଟିଂରେ ଚଷମା ଭାଙ୍ଗିଲା ତାପରେ ସେ କହିଲେ ଆଉ ପଛ ଗୋଟେ ଗୋଟେ ଫୀତା ଦିଅ ପଛ ପଟେ ଫିତା ଦେଲେ ଗୋଟେ ଅଡ ଦେଖାଯାଏନି କି? ଅର୍ ଦେଖଛ ଜମା ରାଜି ହେଲାଣି ପିନ୍ଧିବାକୁ।
ପଛ ପଟ ଗୋଟେ ବୁଢାଙ୍ଗ ଭଳିଆ କେଏ ଓହଳେଇଥିବ। ବୁଢା ଲୋକ ମାନଙ୍କର ମାନେ ଇଏ ହେଇଯାଏ କଣ କହିଲ ବୁଢା ଲୋକ ମାନଙ୍କର ପଡିଯିବ ବୋଲି ସେ ଗୋଟେ କରିଥାନ୍ତି ଚଷମା ଗଳି ପଲେ।
ଇଏ କଣ ଛୋଟ ବେଳୁ ଯୋଉ ପିନ୍ଧିଲେ ନା। ଆଉ ଦୌଡିକି ଯୋଉ ଖେଳିଲା ବେଳେ ଠେଲା ପିଲା ହେଲେ ୟାର ବି ପଡିଯାଏ। ପଡିକି ପୁରା ଭାଙ୍ଗି ଯିବ। ହଁ ସେଥିପାଇଁ ଏକ୍ସଟ୍ରା ଏକ୍ସଟ୍ରା ଚଷମା ଗୋଟେ ଗୋଟେ ମୁଁ ରଖିଥାଏ ମୁ ଚଷମା ନହଲେ ତ ହବନି ନା କିଛି।
ହଁ ତମକୁ ପଣ ଦୂର ବାଟ ଆିକି ଡକ୍ଟର ଦେଖିବାକୁ ପଡୁଛି।
ହଁ ତାପରେ ମେନ୍ କଥା ପାଠ ଟା ପଢିବ କେମତି ଅ। ଅକ୍ଷର ଟା ତ ଦୂର ଅକ୍ଷର ଟା ତାକୁ ଦେଖା ଯାଉନି। ଆରେ ଏ ସେ ଏୟା ଏ ସେୟା। ମୁଁ କହିଲି ୟାକୁ ଯଦି ମୁଁ ଚଷମା ନ ଖୋଲିବି ଜଗିକି ଇଏ ପିନ୍ଧିକି ବି ଶୋଇ ପଡୁଛି।
ଆଇଏ ବି ପିନ୍ଧିକି ଶୋଇ ପଡୁଛି। ଆ ତାହେଲେ ସେ ସମ୍ମାନ ସବୁ ଆଉ ନା
ହଁ ନାଇଁ ନାଇଁ ତା କୁ ନା ଅବାଜା ଲାଗୁଛି ତାଙ୍କର ଅଭ୍ୟାସ ହଇ ଗଲାଣି ଆମେ ସିନା ରାଗିଲେ କଣ ହବ ତାଙ୍କୁ ଅବାଜା ଲାଗୁଛି
ହଁ ହଉ ଆଉ ଶୁଣ ମୁଁ ଯାଉଛି ସେ ଭାଇଙ୍କଟେ ଦେଖ ଦୋ କରିି ଆସେ ଯୋଉ ଭାଇ ଅପରେସନ ହେଇଛନ୍ତି ହେଲା ପୁଣି ତମକୁ ତମେ କରିବ ଫ୍ରି ହେଲେ ମତେ ଆଉ
ହଁ ହଁ ମୁଁ ରୋଷେଇବାସି ସାରିଲେ କରିବି ଆଉ ହଁ ହଁ